ହଁ ହଁ ଆପଣ ଏବେ ଫ୍ରି ଅଛନ୍ତି?
ଆଜ୍ଞା ଆଜ୍ଞା।
କଣ କରୁଛନ୍ତି ଏବେ?
ଏଇ ରୋଷେଇ ଚାଲିଛି।
ରୋସେଇ ସରିନି ଏବେ ଯାଏ।
ନା ଟିକେ ଆମର ସବୁ ଲେଟ ରେ ଆସନ୍ତି ତ ପିଲାମାନେ ସବୁ ସ୍କୁଲ ଯାଇଛନ୍ତି। ଏମତି ସବୁ ଆସିବାକୁ ଟିକେ ଲେଟ୍ ହୁଏ ତ ସବୁ ଥଣ୍ଡା ହେଇଗଲେ ଭଲ ଲାଗେନି। ସେଇ ପାଇଁ ମୁଁ ଟିକେ ଲେଟରେ ରୋଷେଇ କରୁଛି ଆଉ।
ହଁ ହଁ।
ଆପଣ କରିସାରିଲେଣି ନା ଖିଆ ପିଇ ସାରିଲାଣି?
ହଁ ମାମା ତ ରୋଷେଇ କରୁଛନ୍ତି ଆମେ ଏବେ ଜଷ୍ଟ ଖାଇକି ଉଠିଲୁ ଆଉ।
ହୁଁ ହୁଁ।
ଆଉ ଆପଣ ଖାଇନାହାନ୍ତି ସକାଳୁ?
ହଁ ସକାଳୁ ନାସ୍ତା ହିଁ ହେଇଛି କିନ୍ତୁ ଏ ଯୋଉ ଖାଇବା ପିଇବା ଭା ତ ଖାଇବା ଟିକେ ଲେଟ୍ ହଉଛି ପିଲାମାନେ ସବୁ ଦିଟା ପରେ ସ୍କୁଲ ରୁ ଆସୁଛନ୍ତି। ଆଉ ପିଲାମାନେ ନଥିଲେ କଣ ଖାଇପାରିବେ ଖାଇପାରିବେନି ଆଉ ସ୍ ଆସିଲା ବେଳକୁ ସବୁ ଥଣ୍ଡା ହେଇଯିବ।
ହଁ ଥଣ୍ଡା ଖାଇବା ଗୁଡା ବି ଭଲ ଲାଗିବନି।
ଭଲ ଲାଗିବନି ନା।
ତାପରେ ବି ବର୍ଷା ଟିକେ ପକଉଛି ତ ଆଉ ଆପଣଙ୍କ ଆଡେ ବର୍ଷା କେମିତି ହଉଛି?
ହଁ ହଁ ଏପଟେ ବି ଟିକେ ଦି ତିନି ଦିନ ହେଲାଣି କେତେବେଳେ ତ ଟିକେ ଟିକେ ଟିକେ ଟିକେ ହଉଛି। କେତେ ଦେଖିବେ ଛାଡି ଯାଉଛି ଖରା ଟିକେ ଦେଇ ଦଉଛି କିନ୍ତୁ ସାଙ୍ଗେ ସାଙ୍ଗେ ପୁଣି ମେଘ। ପୁଣି ଆଉ ଟିକେ ବର୍ଷା ପକେଇ ଦଉଛି। କପଡା ପତ୍ର ତ କିଛି ଶୁଖୁନି ବାହାରେ ଶୁଖେଇ ଆସିଲା ବେଳକୁ ପୁଣି ବର୍ଷା ହେଇଯାଉଛି। ପୁଣି ନେଇ ଆସିଲା ବେଳକୁ ପୁଣି ଖରା ଦେଇଦଉଛି।
ହଁ ଆମର ବି ଏପଟେ ସବୁ କପଡା ଫପଡା କିଛି ଶୁଖା ଯାଇନି। ମାନେ ବର୍ଷା ତ ପକଉଛି ସକାଳୁ ଟିକେ ପକେଇଥିଲା ଛାଡିଥିଲା। ପୁଣି ଏବେ ଟିକେ ତ ଖରାପାଗ ଦେଇଛି ଖରା ବୋଲି ବେଶୀ ଖରା ଦେଇନି ସେମିତି ଟିକେ ଅଛି ଅଛି ହେଲେ ପାଗଟା ଟିକେ ମାନେ ମେଘୁଆ ମେଘୁଆ ପାଗ କରିଛି ପୁଣି ପକେଇବ ବୋଧେ ଆଉ।
ହୁଁ।
ଆଉ ଆପଣଙ୍କ ଆଡେ ଲାଇନ୍ ଅଛି?
ହଁ ଘରେ ଲାଇନ୍ ଟା କାଟୁନି ବେଶୀ କାହିଁ ସହର ତ ବେଶୀ ଲାଇନ କଟା ଯାଇନି ତ ଏଇ ଘଡଘଡି ମେଘ ଟିକେ। ଜୋର ହେଇଗଲା ପରେ ଟିକେ ଲାଇନ କା ହଁ ବାସ୍।
ଖାଲି ଟିକେ ବେଶୀ ଜୋର ଯଦି ଘଡ଼ଘଡ଼ି ମାରିଲା ତାହେଲେ କାଟିଦିଅନ୍ତି ଲାଇନ ଟା।
ହୁଁ ହୁଁ।
ଅଁ ହଁ।
ଏମିତି ଟିକେ ଏଇ ବର୍ଷ ଟିକେ ତ କେତେବେଳେ ଟିକେ କେମିତି ହେଇଯାଉଛି ହେଲେ ମେଘ ପବନ ଜୋର ହେଇଯାଉଛି। ପୁରା ଗଛ, ପତ୍ର ମାନେ ଭାଙ୍ଗି ରୋଡ ରେ ପଡି। ଏ ଅନେକ। ଯିବା ଆସିବା ବନ୍ଦ ଆଉ କେତେବେଳେ ଦେଖିବେ ତ ଖୁ ପା ବର୍ଷା ନାଇଁ। ତ ବର୍ଷା ନାଇଁ ପୁଣି ଗରମ ହଉଛି।
ଅଁ ଏଇ ଯୋଉ ମଝିରେ ଏବେ ଥରେ ବର୍ଷା ଜୋରରେ ହେଇଥିଲା ଆମେ ବସ ରେ ଯାଉଥିଲୁ ମାନେ ଗୋଟେ ଗଛଟେ। ପଡିଲା ରାସ୍ତାରେ ଯେ ସେ ବସ ଟା ବି ଆଉ ଗଲାନି ବହୁତ ବଡ ଗଛଟା ରାସ୍ତାରେ ପଡିଲା ଠୁ। ପୁଣି ଗଛଟା ଉଠେଇଲେ ବସ ଟା ପୁଣି ଯିବ ସେ ପୁଣି ରିଟର୍ନ କରିକି ଆସିଥିଲା।
ଉଁ ପା ମାନେ ଏବେ ଯୋଉ ମୌସୁମୀ ଟା ବି ଆସୁଛି ପୁରା ଘୂର୍ଣ୍ଣି ବାତ୍ୟା ଭଳିଆ। ପୁରା ବାହାରକୁ ବର୍ଷା ହେଲା ବେଳକୁ ଆଉ ବାହାରେ ବାହାରିବାକୁ ବି ଡର।
ହଁ ପା ପୁଣି ତ ଚାରି ତାରିଖ ଯାଏଁ ଅଛି ଦେଖି କଣ ହଉଛି।
ହୁଁ ଆମ ଏଇଠି ମାନେ ଆ ଏଇ ପନ୍ଦର ଦିନ ତଳ କଥା ହବ। ମାନେ ଏମିତି ବ ମେଘ ପବନ ହେଲା ମାନେ ରାସ୍ତା ସାରା ଯୋଉ ଏନ ଏଚ ଅଛି। ପୁରା ରାସ୍ତା ସାରା ସବୁ ପବନ ରେ ଗଛ ଭାଙ୍ଗି ପୁରା ରୋଡ ରେ। କିଛି ଲୋକଙ୍କ ଉପରେ ବି ପଡିଛି ମାନେ ବଡ ହଇରାଣ ହେଲେ ସବୁ।
ହଁ ମାନେ। ସେଇଟା ଏଇଟା ମାନେ ଅ ଆସୁଛି ଡାଇରେକ୍ଟଲି ପଳେଇ ଆସୁଚିନା ତ। ଏକାଥରେ ଗଛ ଫଛ ସବୁ ଭାଙ୍ଗି ଭୁଙ୍ଗା ଦଉଛି। ହଁ ବର୍ଷା ମାନେ ଏଇ ବର୍ଷା ଦିନ ବର୍ଷା ଟା କଣ ଏଇଟା ତ ସବୁବେଳେ ଲାଗି ରହିବ ଲ ଘୁଚାପ ପରିକା ଲାଗି ରହିବ। ହେଲେ ଯୋଉଗୁରା ପଟେ ମୌସୁମୀ ଟିକେ ଅସୁବିଧା ହବ ଆଉ। ଆଉ ଆପଣଙ୍କ ଆଡେ ରଜ କେମିତି କଣ ପାଳନ ହଉଛି?
ରଜ ହଁ ଆମର ତ। ଚିଲି ସହର ତ ଆଉ ଏଠି। ସେମିତି ଆଖପାଖରେ ଗଛ ନାହିଁ ଦୁଡ଼ି ଟାଙ୍ଗିବା ପାଇଁ ଯେମିତି ଆମର ଗାଁ। ଉଁ ସବୁ ହଉଛି। ତ ଏଇ ଏମିତି ସେ ଟିକେ ପାର୍କ ଫାର୍କ ରେ କିଛି। ଛୁଆମାନେ ସବୁ ଯାଇକି ସନ୍ଧ୍ୟା ବେଳକୁ ଖେଳୁଛନ୍ତି। ତାପରେ ଏମିତି ମଲରେ ସବୁ ରଜ ମହୋତ୍ସବ କରୁଛନ୍ତି।
ଉହୁଁ। ତାହେଲେ ଆପଣ ଟିକେ ମାନେ ଭଲସେ ରଜ ପାଳୁ ପାରୁନଥିବା ଯେହେତୁ ସହରରେ ରହୁଛନ୍ତି। ନ୍ତି ମାନେ ଗାଁ ରେ ବେଶୀ ଭଲ ଆଉ କେମତି
କିଛି ନାଇଁ ହେଲେ ମାନେ ଗାଁ ର ମାହୋଲ ଟା ଟିକେ ଅଧିକ କା ମଜା ଲାଗେ ନା। ଏଇଠି ବି ହଉଛି। ହୁଁ ଏଇଠି ବି ହଉଛି ପିଲାମାନେ ସବୁ ପ୍ରୋଗ୍ରାମ ରଖୁଛନ୍ତି। ଏଇ ଯେମିତି ଡ୍ୟାନ୍ସ କରିବା ଗୀତ ସ୍ତ୍ରୀ ଲୋକଙ୍କ ପାଇଁ ଆ କମ୍ପିଟିସନ ସବୁ ରଖୁଛନ୍ତି। ଆମର ମ୍ୟୁଜିକାଲ ଚେୟାର ହେଲା। ପିଠା ପଣା ଯୋଉ କରନ୍ତି ସେଇଟା ହେଲା ପ୍ରୋଗ୍ରାମ। ଆଉ ଫାଷ୍ଟ ସେକେଣ୍ଡ ଟା ପ୍ରାଇଜ ବି ଦିଅନ୍ତି।
ହଁ ଆମର ବି ଏପଟେ ଏଇ ବର୍ଷ ଆମର ହେଇଥିଲା ହୁଳହୁଳି ହେଇଥିଲା ମ୍ୟୁଜିକ ଚେୟାର ବି ହେଇଥିଲା। ଆଉ ପିଲାମାନଙ୍କ ପାଇଁ ସବୁ ହେଇଥିଲା ସେମାନେ ପୁଚି ଖେଳୁଥିଲେ। ଆଉ କୁଇଜ ବି ରଖାଯାଇଥିଲା ସେଇ ରଜ ବିଷୟରେ ପିଲାମାନେ ସବୁ କୁଇଜ୍ ବି ସେମାନେ ପ୍ରିପାୟର ହେଇଥିଲେ ସେମାନେ ଫାଷ୍ଟ ସେକେଣ୍ଡ ବି ହେଇଥିଲେ ଆଉ ମାନେ ଆମ ଗାଁ ର ଯୋଉ ଝିଅ ମାନେ ବାହା ହେଇକି ଯାଇଛନ୍ତି ସେମାନେ ପୁଣି ରଜକୁ ଆସନ୍ତି ଯୋଉ ବୁଲି ଆମ ଗାଁକୁ। ତ ସେମାନଙ୍କ ପାଇଁ ବି ହେଇଥିଲା ମ୍ୟୁଜିକ ଚେୟାର ସେମାନେ ଖେଳିଥିଲେ। ହୁଳହୁଳି ବି ଷ୍ଟାର୍ ପ୍ରୋଗ୍ରାମ ଥିଲା। ଆଉ ପୁଅ ପିଲାଙ୍କର ତ କବାଡି ହୁଏ।
ହୁଁ।
ଆମର ଏଠି ସମସ୍ତଙ୍କୁ ପ୍ରାଇଜ ଦିଆଯାଏ। ଆଉ ହୋଉଛି ଦଶମରେ ଆଉ ପ୍ଲସ ଟୁରେ ଆମ ଗାଁ ରେ ଯିଏ ସବୁଠୁ ଅଧିକ ନମ୍ବର ରଖିଥିବ ତାକୁ ବି ଦିଅ ନ୍ତି। ଆମ ଗାଁରୁ ପ୍ରାଇଜ ଦିଅନ୍ତି। ଏମିତି ସବୁ ହେଇଥିଲା ଆଉ।
ଆପଣ ଜାଣିଛନ୍ତି ରଜ କାହିଁକି ପାଳନ କରାଯାଏ ବୋଲି?
ହଁ ରଜ ତ ପାଳନ କରାଯାଏ ମାନେ ଆମର କୁହନ୍ତି ଯୋଉ ଅ ଋତୁସ୍ରାବ ଯୋଉ ହୁଏ ରଜବତ୍ତି ସେ କଦଳୀ ପଟୁଆରେ ଆମର ମାନେ ରଜଟା ତ ପ୍ରକୃତରେ ପାଞ୍ଚ ଦିନ ମାନେ କରନ୍ତି କିନ୍ତୁ ଆମର ଏଠି ତିନି ଦିନ ପାଳନ କରାଯାଉଛି। ଆଉ ଲାଷ୍ଟ ଦିନ ଯୋଉ ବସୁମତି ସ୍ନାନ ମାନେ ମାନେ ଯୋଉ କଦଳୀ ପଟୁଆ ରେ ଚାଲନ୍ତି ମାଟିରେ ଚାଲନ୍ତିନି ଝିଅ ମାନେ। ଆଉ ଏମିତି ସବୁ ହୁଏ। ଯୋଉମାନେ ମାଆଙ୍କୁ କଷ୍ଟ ହବ ବୋଲି ମାଟି ମାଆଙ୍କୁ ତାଙ୍କ ଉପରେ କେହି ଚାଲନ୍ତି ନ୍ତିନି କି ସେଦିନ ହଣାହୁଣି ବି କିଛି କରନ୍ତିନି। ଆଉ ଝିଅ ମାନେ ତ କିଛି କାମ ବି କରନ୍ତିନି ସମସ୍ତେ ଯାହା ପୁଅ ପିଲା ସେ କାଟି ବାଟି ଦିଅନ୍ତି। ଆଉ ଝିଅ ମାନଙ୍କର ତ ପୁରା ଛୁଟି ଆଉ ସ୍ତ୍ରୀ ଲୋକ ମାନେ ବି ପ୍ରାୟ କିଛି କରନ୍ତିନି।
ପୁରା ଛୁଟି ମିଳିଯିବ ତିନି ଦିନ ଆଉ। ମାନେ ଭଲ ଯେ ମାନେ ସ୍ତ୍ରୀ ଲୋକ ମାନଙ୍କୁ କେତେବେଳେ ବି ଦେଖିବେ କାମର ଫାଙ୍କା ନଥିବ। ସଣ୍ଡେ ହେଲେ ବି ସେମାନଙ୍କର ଡିଉଟି। ଚି
ପୁଅ ପିଲାଙ୍କର ତାଙ୍କ ଡିଉଟିରୁ ଛୁ ଛୁଟି ଥାଏ ସଣ୍ଡେରେ। ହେଲେ କିନ୍ତୁ ସ୍ତ୍ରୀ ଲୋକଙ୍କର ମାନେ କୌଣସି ଦିନ ବି ଛୁଟି ନଥାଏ। ସେମାନେ ସବୁବେଳେ ତ ରୋଷେଇରେ ଲାଗିଥାନ୍ତି ଆଉ।
ଜାଣିଛ ଏଇଠି ଯୋଉ ଆମର ଗୋଟେ ସିକିପି ବୋଲି ଜାଗା ଅଛି। ସେଠି କି ମା କେରାବଲି ଅଛନ୍ତି। ଏଇ ରଜ ସଂକ୍ କ୍ରାନ୍ତି ବେଳକୁ ମା ସ୍ଵୟଂ ମାନେ ରଜସ୍ବଳା ହୁଅନ୍ତି। ତାଙ୍କର ଶୁଣିଚି ମାନେ କୁହନ୍ତି ଯେ ଯୋଉ ବ୍ରାହ୍ମଣର ଯୋଉ ସ୍ତ୍ରୀ ଥାଆନ୍ତି ସେ ମାଙ୍କର କପଡା ଯେମିତି ଆମେ ମାନେ ମହିଳାମାନେ ଯେମିତି ହୁଅନ୍ତି କି ସେମତି ନେଇକିରି ପୁରା ଧୁଆଧୁଇ କରନ୍ତି। ସବୁ ସଫାସଫି ଯାତ୍ରା କରନ୍ତି ତିନି ଦିନି ଯାକ ମାନେ ବହୁତ ହିଁ ମାନ୍ୟ ତା ଅଛି। ଆଉ ଆମ ଓଡିଶାରେ ତ ଟିକେ ରଜଟା ଭଲସେ ହିଁ ପାଳନ କରାଯାଏ। ମାନେ ଓଡିଶା ସାରାର ଗୋଟେ ଭଲ ପର୍ବ ଗୋଟେ। ଆଜିକାଲି ସବୁ ଲାଜ କରନ୍ତି। ହଁ ମାନେ ଏଇ ଜିନିଷଟା ପାଇଁ ଲୋକେ ଲାଜ କରନ୍ତି କିନ୍ତୁ ଏଇ
ହଁ କେତୁଲା ଝିଅମାନେ କରିବା କଥା ନୁହେଁ କାହିଁକି ନା ଯେହେତୁ ଏଟା ସମସ୍ତଙ୍କର
ଗୋଟେତ ସମ୍ମାନର ଗୋଟେ ଜିନିଷ। ସମ୍ମାନୀୟ ଜିନିଷ ଯେଟାକୁ କୁହାଯାଏ। ହେଲେ ଆଜିକାଲି ସବୁ ମାନେ ସବୁ ଜିନିଷଟାକୁ ଖରାପ ନଜରରେ ଦେଖୁଛନ୍ତି ବୋଲି
ହଁ କିଏ ଏତେ ଲାଜ କରୁଛନ୍ତି ମାନେ ସମସ୍ତେ ଯେତେ ମନ ବି ତରୁ ଭାବିଲେ ବି ହେଲେ ବାହାରକୁ କହିପାରୁନାହାନ୍ତି ଲୋକମାନଙ୍କ ମାନେ କିଏ କଣ ଭାବିବ ସେଇଥିପାଇଁ।
ହୁଁ ହେଲେ ଏଇ ଜିନିଷଟା ଆଉ ଥରେ ବି ମାନେ ସେଟା ରଜଟା ସରିଲା ପରେ ବି ମାନେ ଏଇ ଆମର ଏଇଟା ଜୁଲାଇ ଜୁନ ଚାଲିଛି ନା ଜୁନ ମାସ ଚବିଶି ତାରିଖ ଦିନ ହୁଁ, ଜୁନ ମାସ ଚବିଶ ତାରିଖ ଦିନ ମା କାମାକ୍ଷା ଶୁଣିଥିବେ ଯୋଉ ଆମର ଗୁଆହାଟିରେ ହଁ ଗୁହାଟୀରେ ଯୋଉ ମା କାମାକ୍ଷା ଅଛନ୍ତି ସେଇଠି ବି ମାଙ୍କର ୟନି ପଡିଥିଲା ନା ସେଟା ବହୁତ ଭବ୍ୟ ମନ୍ଦିର ମାନେ ବହୁତ ମାନ୍ୟତା ଅଛି ସେଇଠିକା। ଆଉ ସେଠି ସ୍ଵୟଂ ମା ଯେମିତି ରଜସ୍ବଳା ହୁଅନ୍ତି ସେମତି ସେଠି ଗୋଟେ ତାଙ୍କର ମନ୍ଦିର ପାଖରେ ବ୍ରହ୍ମପୁତ୍ର ନଦୀ ବୋଲି ଅଛି। ନଦୀର ନାଁ ହଉ ଛି ବ୍ରହ୍ମପୁତ୍ର। ସିଏ ସେଠିକାର ପାଣି ତିନି ଦିନ ପୁରା ଲାଲ ମାନେ ଯେମିତି ରକ୍ତସ୍ରାବ ହୁଏ ଆମର ଋତୁସ୍ରାବ ହୁଏ ସେମିତି ହିଁ ତାଙ୍କର ପୁରା ନଦୀ ପାଣି ହିଁ ପୁରା ଲାଲ ଦେଖାଯାଏ। ମା ସେତିନି ଦିନ ପୁଣି ଧଳା ହେଇଯାଏ। ହଁ ଯେମିତି ନର୍ମାଲ ପାଣି ଥାଏ ସେମିତି ହେଇଯାଏ କିନ୍ତୁ ଏଇଟା ଗୋଟେ ବହୁତ ହି ମାନେ ଆମ୍ବୁବାଚି ବୋଲି ମେଳା ଗୋଟେ ପଡେ ତିନି ଦିନି ସେ ତିନି ଦିନର ମା ର ଦ୍ଵାର ବନ୍ଦ ହେଇଯାଏ ମନ୍ଦିରର। ସେତେବେଳେ ମା କାହାକୁ ଦର୍ଶନ ଦିଅନ୍ତିନି। ନାଁ
ମାନେ ଯେମିତି ରୁହନ୍ତି ଝିଅ ମାନେ ହଁ ଫାଷ୍ଟ କି ଯେମତି ତି ରୁହନ୍ତିୁ ମାନେ କାହାକୁ ଦେଖା ଦିଅନ୍ତିନି ସେମିତି। ମାନେ ଏଟା ଗୋଟେ ହଁ ବିଧି ଥାଏ ଆଉ।
ହୁଁ ସେମିତି ହିଁ ମାନେ କାରି ପୁଣି ଦେଖା ଦିଅନ୍ତିନି କି ପୂଜା ପାଆନ୍ତିନି ଆଉ ତିନି ଦିନି ପରେ ଅ ଆପେ ଆପେ ଆଉ ମାନେନେ ଯେମିତି ଆମର ବ୍ରହ୍ମପୁତ୍ର ନଦୀ ଅଛି ତା ପାଣି ଧୀରେ ଧୀରେ ସ ପୁରା ସଫା ହେଇଯାଏ ଧଳା ହେଇଯାଏ କିନ୍ତୁ ସେଇ ତିନି ଦିନ ପୁରା ଯେମିତି ରକ୍ତ ବଡିଆ ପାଣି ପୁରା ଲା ଲେ ଯେ ଆପଣ ସେଟା ମାନେ ନିଜେ ବି ଦେଖି ବି ପାରିବେ ପାଣି ଟା ପୁରା ଲାଲ ମାନେ ଇଏ ହଉଛି
ନା ଆମର ହେଲେ ଆମର ମାନେ ଆମ ଗାଁ ସେପଟରେ ଗାଁ ମୁଣ୍ଡରେ ଜଙ୍ଗଲ ଠାକୁରାଣୀ ଅଛନ୍ତି ସେମାନେ
ହଁ।
ଏବେ ଜଙ୍ଗଲରୁ ଉଭା ହେଇଛନ୍ତି ସେଇଠୁ ଗଛ ବଛ ଗଛ ମାନେ ତା ସାଇଟ ରେ ଯୋଉ ସବୁ ଗଛ ଫୁଛ ଥାନ୍ତି ତାକୁ ସବୁ କାଟିକି ଠାକୁରଙ୍କର ମନ୍ଦିର ସେଠି କରିଛନ୍ତି ଗୋଟେ ବରଗଛ ପାଖରେ ସେ ଉଭା ହେଇଛନ୍ତି। ଆଉ ଆମର ସବୁ ସଂକ୍କ୍ରାନ୍ତି କି ସଂକ୍ରାନ୍ତି ସେଠି ପୂଜା ହଉଛି ଭୋଜି ବି ଲୋକମାନାନଙ୍କୁ ଦିଆ ଯାଉଛି ସେଠି ସମସ୍ତେ ଯାଉଛନ୍ତି। ପ୍ରସାଦ ପାଇକି ଆସୁଛନ୍ତି ଆମର ରଜ ଟା ଆମ ଆଡେ ଟିକେ ଭଲ ହୁଏ ତ ସେଠ ଆମର ମକର ସଂକ୍ରାନ୍ତିରେ ବି ସେଇଠି ମୋଜି ଭାତ ଦିଆଯାଏ ସମସ୍ତେ ଯାଇକି ଖାଆନ୍ତି ଆଉ ମକର ଚାଉଳ ବି ଦିଅନ୍ତି।
ହଉ ତାହେଲେ ଠିକ ଅଛି ଆଉ ଥରେ କେତେ ଗଟେ କଥା ହବା ଆପଣଙ୍କ ସାଙ୍ଗରେ କଥା ହେଇକ ଭଲ ଲାଗିଲା?
ହଉ ହଁ ରଖନ୍ତୁ।